ଶୁଭିଲା?
ହ୍ୟାଲୋ।
ହୁଁ ହୁଁ ଶୁଭିଲା କୁହ କଣ କରିଥିଲ?
ଏବେ ଶୁଭିଲା? ମୁଁ ଏଇ ଦୋକାନରେ ଆସି ବସ ସି
ଛି। ଆଉ?
ମୁ ଏଇ ହଁ କୁହ?
ଏବେ
ମୁ କହିଲି ମୋ କଥା ତମକୁ ଶୁଭୁଛି?
ହଁ ହଁ ଶୁଭୁଛି।
ହଁ କଣ କରୁଛ?
ମୁଁ ଶୋଇଥିଲି ଉଠିଲି ଏବେ।
କଲେଜ ଯାଇକି ନିଦ ହେଇଯାଇଛି ନାଇଁ?
କଲେଜ ଯାଇଥିଲି ପାଞ୍ଚଟାରେ ଆସିଥିଲି।
ଏତେ ଡେରିରେ?
ହୁଁ ଯୋଉ ସରିଲା ମାନେ ଏଗାରଟାରେ ତ ବୋଧେ ଯାଇକି ପହଞ୍ଚ ନା କଣ ପହଞ୍ଚିଲୁ କ୍ଷେତ୍ରରେ ତା ପରେ ପରେ ପହଞ୍ଚିଲୁ ବୋଧେ ସେଟା ପରେ ପରେ ତାପରେ କାମ ସାରିକି ଏ ଗୋଟେ କଲେଜ ରୁ ତାପରେ ଗୋଟେ ରୁ ଗାଡି ପାଇଁ ଠିଆ ହେଲୁ ଅଧଘଣ୍ଟା ଦିଟା ପରେ ହେଇଗଲା ବୋଧେ ତା ଭିତରେ ହଁ ଗୋଟେ ପା ଆସୁ ଆସୁ ସଇଲେ ଟିକେ କାମ ଥିଲା ସେ ଯୋଉ ମୋ ଭାଇ ପାଖରେ ଭିପ୍ କେୟାର ସେଠିକ ଯାଇଥିଲୁ।
ହଁ।
ତାପରେ ପୁଣି ଆସିକି ଠିଆ ହେଲୁ ଗାଡି ପାଇଁ ଗାଡି ମିଳିଲାନି ଦିଟା ପରେ ହେଇଗଲା। ତାପରେ ଅଟୋ ଗୋଟେ ଧରିକି ଆସିଲୁ ଅପ୍ ଟାଉନ ଅପ ଟାଉନରେ ଖାଇଲୁ। ଅପ ଟାଉନ ରେ ଖାଇକି ଆସିକି ଠିଆ ହେଲୁ ଗାଡି ପାଇଲେ ବୋଧ ଚାରିଟା ପାଖାପାଖି ଦଶ ମିନିଟ୍ ଥିଲା ଚାରିଟା ବଜିବା ପାଇଁ ଆସିକି ପହଞ୍ଚିଲୁ ଘରେ ପାଞ୍ଚଟା ବଜିବାକୁ ଦଶ ମିନିଟ୍ ଥିଲା।
ହଁ।
ଏତିକି ଆଉ ତାପରେ ଆସିକି ଫୋନ ଚାର୍ଜ ବସିକି ମୁ ଶୋଇ ପଡଛି ଆଉ ନସୋଇଲେ ହବନି। ଖ୍ ତିକି ଯାଇ ଗାଡିରେ ଗଲେ ଟିକେ ମୋର ମୁଣ୍ଡ ଫୁଣ୍ଡ ବିନ୍ଧେ ବାନ୍ତି ଫାନ୍ତି ହୁଏ। ହୁଁ। ତମେ କଣ କରୁଥିଲ ଆଜି ଦିନ ସାରା?
ହ୍ୟାଲୋ।
ହୁଁ।
ହଁ ଥ ଥକା ହେ ଯାଇଥିବ ଆଉ ମୁଁ ମୋର ଯାଇଥିଲି କଲେଜ ଯାଇଥିଲି କେତେଟାଳେ ଦଶଟା ରେ ଗଲୀ ଯାଇକି କଲେଜ ଯାଇଥିବା କଲେଜ ଯାଇକି ଦଶଟାରେ ଯାଇଥି ତାପରେ ର୍ଫବସ ସାର ଙ୍କୁଠୁ ଆଣିକି ଆଉ ଜଣେ ସାର ସାରଙ୍କୁ ଦେଅନ୍ତି ସେ ର୍ଫମ ଫିଲପ କଲେ। ତାଙ୍କୁ ପଇସା ଏଥିରେ ବି ଅନଲାଇନ ପଇସା ତେରି ସେ ଦାସ ନେଲେ ନା, ମାନେ ସେଥିଲାଗି ଅନଲାଇନ ପଲା।
ହୁଁ
ଫରେ ସେଠି ପଇସା ଦେଇକି ଆସିଲି ଫର୍ମ ଫିଲ ଅପ କରି ଆସିଲି ତାପରେ କ୍ଲାସ୍ କଲି କ୍ଲାସ୍ ଆସ ତୋଳିବା ଯାହା ମୁଁ କଲି ତା ସହିତ ତୋଳୁ ତୋଳୁ ଜାମୁକୋଳି ନେଇକି ଆସିଲି ସେ ଅଳ୍ପ ଥିଲା ହେ ପଳି ଆସିଲି ମୋର ବ୍ୟାଙ୍କ୍ କାମ ଅଛି। ଫୁଣିସ କଣ କିଲୋ?
ହୁଁ, ହୁଁ କଲେଜରେ ଜାମୁ
କଣ କହୁଛ? ହଁ, ମୁଁ ବ୍ୟାଙ୍କ ପୁଣି କାମ ଥିଲା ବ୍ୟାଙ୍କକୁ ଆସି ବ୍ୟାଙ୍କ ଫର୍ମ ପୁଣି ହୁଁ
ହୁଁ।
ହଁ, କଲେଜ ସେପଟ ଗଛରେ ହେଇଛି। ହଉ ବ୍ୟାଙ୍କ ଯାଇଥିଲି ବ୍ୟାଙ୍କରେ କାମ ଥିଲା ବ୍ୟାଙ୍କରେ ପୁଣି ହଁ, ଫର୍ମ ଡିପୋଜିଟ କଲି ବ୍ୟାଙ୍କ ଖାତାରେ ପଇସା ପାଂଶହ ଟଙ୍କା ଭରିଲି ତାପରେ ତାଙ୍କୁ ଦେଲି ଲେଖିକି ସବୁ ସେ ନମ୍ବର ଆର୍ଡ କଲେ ଆଉ କହିଲେ ଏଟିଏମ୍ କାର୍ଡ ଆସିବ ଆଉ ଆଠ ଦିନ ଭିତରେ ଆଉ ପୋଷ୍ଟରେ ଦେଖି ନବ। କହିଲେ ହଁ, ହଁ ଠିକ୍ ଅଛି। ଏଇତ ସାରିକି ଆସୁ ଆସୁ ହେଇଗଲା ଦି ଟା ଆସିକି ଖାଇଲି କଣ କହୁଛ?
କଣ ହେଇଥିଲା ଆଜି?
କ୍ଲାସ୍ ଭାତ, ଡାଲି, ଛୁଇଁ ତରକାରୀ, ଭଜା ଆମ୍ବ ଆସିଲାକୁ ଆମ୍ବ ନେଇକି ଆସିଥିଲି ଷାଠିଏ ଟଙ୍କା ନେଲା।
ହୁ
କିଲେ ଷାଠିଏ ଟଙ୍କା ନେଲା ହୁଁ। କଣ କହୁଛ? ତମ କଥା କିଛି ଶୁଭୁନି। ହ୍ୟାଲୋ।
ସନ୍ଦେଲୁ ଗୋଟେ ସାଠିବି ଟିକ ଟାକ ପିଲା।
ହଁ ହୁଁ।
ରେଜିଷ୍ଟ୍ରେସନ। ଆଉ ହେଲା ଆଉ କଣ୍ଡକ ଆପ୍ଲି
ହଁ।
ତ ଯିବୁ ପନ୍ଦର୍ ଦିନ
ଆଜି ପୁରା ଥକା ହେଇ ହେଇ ଯାଇଛି ଗୋଡ଼ ହାତ ଭାରି ବିନ୍ଧୁଛି। କଣ କହୁଛ?
ବଣୀ ପଳେଇଲେ ଗୋଟେରେ। ରଖୁଛି। ହୁଁ ଶ୍ରାବଣୀ ପଳଇବ କହୁଥିଲା ତାର ବସ୍ ଥିଲା ସାଢେ ଗୋଟେରେ ହଁ।
ହଁ।
ହଁ ସେ ପଳେଇ ଆସିଥିବେ ଆଉ ତାଙ୍କର କାମ ଥିବ ଆଉ
ହଁ ସେ ବସ୍ ନାହିଁ ଦ ଫୁଣି ହୁଁ ଲକଡାଉନ ରେ ଖାଇଲୁ।
ମୁଁ କହିଲି ବାହାରେ କଣ ଖାଇଲ।
ହଁ ତୁଳଚ୍ଛା ଖାଇଲୁ ଆଉ ଛତୁ ମସଲା।
ଓ ହୋ
ଟିକେ ଯାଇଥିଲୁ ଖାଇଥିଲୁ ଆଉ। ଆଉ
ହଁ।
ଆଉ ଶୋଇ ଶୁଅନା ଚାରିଟା ବେଳେ।
ହଁ ଶୋଇଥିଲି ଶୋଇକି ଉଠିଲି।
ହୁଁ।
ହ୍ୟାଲୋ।
ଜାମୁ କୋଳି ହଁ ହଁ ଶୁଭୁଛି।
ଜାମୁ କୋଳି ଆଜି କାଇ କସ କସ ଲାଗୁଥିଲା।
ମାନେ କଣ ଲଙ୍କା ଗୁଣ୍ଡ ଲୁଣ ନା ସାଧା ଖାଇ
କଣ କହୁଛ ତମ କଥା କିଛି ଶୁଭୁନି।
ପକା ହୁଅନ୍ତି ଲୁଣ ପକାନ୍ତି ସେମତି ଟିକେ ଖରାରେ ଦେଇ ଦେଇକି ତାପରେ ଟିକେ ବେସି ଭଲ ଲାଗେ।
ନା ନା ସେ ଛୋଟ ଛୋଟ ସେଥିଲାଗି ଟେଷ୍ଟ ଲାଗୁନଥିଲା ବଡ ବଡ ହୋଇଥିଲେ ମିଠା ଲାଗିଥାନ୍ତା।
ହଁ। ଛୋଟ ଛୋଟ ବି ମାନେ ଭଲ ସେ ଲୁଣ ଫୁଣ ଦେଇକି ଖରାରେ ଶୁଖେଇ ଦେଲେ ବଢିଆ ଲାଗେ ନା। ନା ନା ଅଁଳା ଟା ଭଲ ଲାଗେ ଅଁଳା ଅଁଳା। ଅଁଳାଟା ସେମିତି କରନ୍ତି ଭଲ ଲାଗେ ପରା ଲୁଣ ଦେଇ ଦେଇଥିବ ବା।
ମୁଁ ଖାଇନି ମତେ ଭଲ ଲାଗେନି ଆାଣିଥିଲି ଏ ବୋଉ ଏଇ ବୋଉ ଆଉ ଭାଉଜ ହେଇକି ଖାଇଲେ।
ହୁଁ।
ଭାଉଜ ଫୋନ କରିକି କହିଲେ କାହା ସହିତ ଅଁଳା ତୋଳୁଛ। ହଉ ତୋଳ ତମର ତୋଳିବା ବୟସ ମତେ ହସ ଲାଗିଲା।
ମୁଁ କହିଲି କଣ ସମସ୍ତେ ଅନେଇ ବସିଛନ୍ତି ମୋ ସହିତ ତୋଳିବାକୁ ଖାଲି ସେଠୁ ପ କହିଲେ ହଉ ଆସ ଅଁଳା ତଳୁଛି ଖାଲି ମୁଁ।
ଅଁଳା।
ନା ଯୋଉ ଜାମୁ କୋଳି ଜାମୁ କୋଳି ମି ହଁ। ଜାମୁ କୋଳି ଗଛ ଫୁଲ ହଲେଇ ଦେଲା ବେଳକୁ ଖାଲି ଜାମୁ କୋଳି ଗଳି ପଡୁଛି ହେଲେ ଏତେ ଟି ଟିକି ଟିକି ପଡୁଚି।
ନୁହଁ ଏତେ ଟିକି ଟିକି ପଡିଯାଉଛି ଆଉ ଦେଖା ଯାଉନି ଆଉ ସବୁ ଫାଟି ବି ଯାଉଛି ଆଉ ଫୁଟି କଣ ଲାଭ ଯେ। ଯେ।
ହଁ ସେ ଫାଟିଗଲେ ଅସନା।
ଆଉ ଆଣିଲିନି ସେଇଥିଲାଗି ଅଳ୍ପ ଟିକେ ଆଣିଥିଲି କାଲି ଗଲେ ଆଣିବି ଆଉ।
ଆମ କଲେଜରେ ପ୍ଲଷ୍ଟଟୁ ଗୋଟେ ସାର୍ ଥିଲେ
ହୁଁ।
ମଇଣ୍ଡରେ ସିଏ ଖାଲି କହିବେ ସବୁ କଥାରେ ଛା ଫା। ଆମ ଛାତି ଫାଟି ଗଲା ହାଁ ହାଁ।
କଣ କହିବେ।
ଛା ଫା ଛାତି ଫାଟିଗଲା ସଟ କଟ ଏ ଛାଫା।
ଛାତି ଫାଟିଗଲା କଣ ପାଇଁ?
ହୁଁ ସବୁ କଥାରେ ଛଡା
ଛାତି ଫାଟିଗଲା କଣ ପାଇଁ ପଚାରିଲନି ଟିକେ ତାଙ୍କୁ? ହାଲୋ।
ତମକୁ ମୋ କଥା ଶୁଭୁଚି?
ହଁ ହଁ ସୁବିଲା ଏବେ।
ହଁ ମୁଁ କହିଲି ଛାତି ଫାଟିଗଲା କଣ ପାଇଁ ଟିକେ ପଚାରିଲନି?
ହୁଁ ପଚାରିନି ହେଲେ କୁହନ୍ତି ସବୁବେଳେ ସବୁ
ସବୁବେଳେ କହି ହସଉଥିବେ।
ହଁ।
ସବୁବେଳେ କହିକି ହସଉଥିବେ ତମକୁ ସବୁ ଆଉ।
ହଁ ତମେ ମହିନ୍ଦାରେ କରିଥିଲନା ପ୍ଳସଟୁ।
କଣ କୁହନି ପ୍ଲସଟୁ ବରୁଣେଶ୍ଵର
ହଁ। ହଁ ସେଇଠି ହଁ ସେଇଠି ଯେଉଁ ନଳିନ ସିର ନୁହେଁ ସିଏ କୁହନ୍ତି।
ନଳିନି ସାର ହଁ ହଁ ନଳିନି ସାର ମୁ ଚିହ୍ନିଚି। ତମେ ତାଙ୍କୁ ଜାଣିଚ କି?
ହଁ ମାନେ ପଢୁଥିଲୁ ପ୍ଲସ ଟୁ ସେଇଠି।
ତମେ ବି ପ୍ଲସ ଟୁ ପଢୁଥିଲ ସେଠି?
ହୁଁ।
ମୁଁ ସେଠି ପ୍ଲସ ଟୁ ପଢଛି ପ୍ଲସ ଥ୍ରୀ ପଢିମିନି।
ମୁଁ ବି ସେଇ ପ୍ଲସଟୁ।
ସେ ଟିକେ ଭାରି ଷ୍ଟ୍ରିଟ କରନ୍ତି ଟିକେ।
ହଁ ପା ଏଗ୍ଜାମ ଷ୍ଟ୍ରିଟ୍ ସବୁ ପଢାପଢି ଡେଲି ଡେଲି ଆଟନାସ୍
ହଁ ଡେଲି ଡେଲି ଆଟ୍ ଡେଲି ଡେଲି କ୍ଲାସ ଯଦି ନ ଯାଇଥିବ ପୁଣି ବେଜିତ କରିବେ
ବିଗିଡି ଶୁଣିବୁ ସେଇପା ଡେଲି ଡେଲି ଠିଆ ହେଇକି ବେଜିତ୍ ଗୋଟେ ଦିନ ବି ଛାଡିବେନି। ହଁ। ସେଇପା ଗୋଟେ ଦିନ ବି ଛାଡିବେନି ଡେଲି ଡେଲି ବେଜିତ୍ ଶୁଭୁଚି ଶୁଭୁଚି ହଁ।
କରିବେ ଆଉ ଏ ଏତେ ବଜିତ କରିବେ ଆମେ ଆଉ
କାଟିବା କାଟିବା କାଟିଦିଏ।